ହାଲୋ ହାଲୋ ହାଲୋ କୋମଲ
ନାଇଁ ଆଶିଷ ଭାଇନାଙ୍କୁ ଫୋନ କରୁଥିଲି, ତାଙ୍କଠି ଆକ୍ଚୁଆଲି ଗୋଟେ କାମ ଥିଲା ମୋର ସେଟା କାଲି ଲଗଆଉଟ ମାନେ ହେଇଯାଇଥିଲା ବାହାରି ଯାଇଥିଲା କାମଟା, ତାସ୍ ତାକୁ କଣ କରିବି? ବି ମାନେ କରିବି ମାନେ କାମଟା ରେଜିଷ୍ଟର୍ କରିବା ଅଛି ମୋର, ସେଥିପାଇଁ ମୁଁ କଲ୍ କରିୁଥିଲୁ ତମେ ସେ କଲ୍ କରିଦେଇଛ କାମଟା ହେଇପାରିଲାନି ଆଉ ଛାଡ଼ କୁହ
ଆଚ୍ଛା କଣ କରୁଥିଲେ ଆପଣ?
ମୁଁ ଏଇ କାମ ଖାଇସାରିଛି ତ ବସିଛି ଏଇଠି ଝୁଲାରେ ଆଉ
ଓହୋ ବସଛନ୍ତି ନା
ହଁ।
ମୁଁ କହିଲି ଏବେ ଆସୁନାହାନ୍ତି ଇଏ ଯୋଉ କଣ ଛୋଟ ଛୋଟ ପିଲାମାନେ ଖେଳୁଛନ୍ତି ଆମକୁ ବି ନିମନ୍ତ୍ରଣ କରିଛନ୍ତି ଆସ।
ନାଇଁ ନାଇଁ ଆକ୍ଚୁଲି ଅ ଆକ୍ଚୁଲି ବାପା ନାହାନ୍ତି ଭଉଣୀ ଏକା ମୋ ମମି ନାଇଁ ତ ଘରେ ମୁଁ ଅଛି ତାକୁ ତା ଦେହ ଭଲ ନାହିଁ ତ ଘରେ ଟିକେ ରହିବାକୁ ପଡୁଛି।
ଓହୋ ଦେହ ଭଲ ନାହିଁ ଟିକେ ମୋଡା ଘସା କରିଦିଅ, ମୋଡା ଘସା କରିଦିଅ। ସାନ ଭଉଣୀଟା ତ ଯତ୍ନନିଅ ବଡ ଭାଇ ହେଇଛ ନା।
ହଁ ତମେ ପୁରା ନଉଥିବ ଯତ୍ନ ଆଉ।
ଆଉ କଣ ମୁଁ ଯତ୍ନ ନଉଛି ବୋଲି ଡେଲି ଡେଲି ମତେ ଶହେ ଟଙ୍କା ମାଗୁଛି ସେ।
ହଁ ବା।
କଣ ଟିକେ ଗୋଟେ ସିମ ର ଟା ନମ୍ବର ମାଗିଲି ମତେ ଖାଲି ଶହେ ଟଙ୍କା ମାଗୁଛି।
ହୁଁ।
ଭାଇ ଦେ ଭାଇ ଦେ ଭାଇ ଦେ ଦେ କହିକି ଭାଇ କି ଖୋଳ କରିସାରିଲାଣି।
ହେ ହେଁ।
ସେଇଜାରେ କଣ ନା ମୋ ସାଙ୍ଗ ସାଥି ଆଉ ତମେ ତ ପ୍ରାୟ ତମେ ତ ପ୍ରାୟ କହିବ ଖୁ କଟିପତି ଲୋକ ଆଉ। ଏଇଭଳିଆ ଖୁଟିପତି ମୁଁ ଆଉ ପାଖରେ ଟଙ୍କା ରହିଲା ବେଳ କୁ ମାଗି ମାଗି ସାରିଦେବେ।
ଆକ୍ଚୁଆଲ୍ କୋଟିପତି ହଉଛି ଯିଏ ବାଣ୍ଟେ ତାକୁ ହିଁ କୋଟିପତି କୁହାଯାଏ।
ସତରେ ନା କଣ?
ଆଉ ମୁକେଶ ଅମ୍ବାନୀ ଦେଖୁନ ତା ପାଖରେ କିଛି ପଇସା ରହିଲେ ସବୁ ପଇସା ବାଣ୍ଟିଦିଏ।
ହଁ କେତେ ବାଣ୍ଟେ ଆମେ ଦେଖିନୁ ଚାଲ ତାଙ୍କର ନେଟୱାର୍ଥ ଦେଖିବା କେତେ ଅଛି ତାଙ୍କର। ଏତେ ଧନୀ ହେଇକି ବଣ୍ଟା ବଣ୍ଟି କରେ କୋଉଠି କେତେ ଟଙ୍କା ମୋର ମନ ଅଛି ଯେତେବେଳେ ମୁକେଶ ଅମ୍ବାନୀ ପୁରୀ ଶ୍ରୀମନ୍ଦିର ଆସିଲେ ପୁରୀ ଶ୍ରୀମନ୍ଦିର ଆସିଲେ କାଇଁ ଜଗନାଥଙ୍କ ନିକଟରେ କାଇଁ ତ ଟଙ୍କା ଟିଏ ବି ଦେଲେନି। ଆସିଲେ ସିଧା ଦର୍ଶନ କଲେ ସିଧା ତାଙ୍କ ଘରକୁ ପଳେଇଲେ। ଏତେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି କାଇଁ ଟଙ୍କା ଟେ ତ ହେଲେ ଦେଲେନି। ଏମିତି କି ଶ୍ରୀମନ୍ଦିର ଆସିଲେ ନିଜର ଯୋଉ କଣ ପ୍ରମୋସନ କଲେ ନିଜ ପୁଅର ଗୋଟେ କଣ ଟା ଗୋଟେ ଏତେ ସବୁ କରୁଛନ୍ତି କିନ୍ତୁ ଟିକେ କାଇଁ ଭାବିଲେନି କି ମୁଁ ଠାକୁରଙ୍କ ନିକଟରେ ଅଟଲିଷ୍ଟ୍ ଟଙ୍କା ଟା ପକେଇକି ଯାଏ ହୁଣ୍ଡିରେ। ମାନେ ସେ ଯେତେବେଳେ ଆସିବା ପୂର୍ବରୁ ଆମର ଯୋଉ ଖାଲି ମିଡିଆରେ ଖାଲି କଣ ଚାଲେ ଜଣିଛ ହ୍ୟାଲୋ ହ୍ୟାଲୋ। ଶୁଣ ମାନେ ସେ ଆସିବା ପୂର୍ବରୁ ମିଡିଆରେ ଖାଲି ଚାଲିଲା କି ଆମର ସିଏ ଯୋଉ ନୁହଁ କହିଲେ କି ଜଗନ୍ନାଥଙ୍କର ଟୋଟାଲି ଭଣ୍ଡାର ଘର ଭର୍ତ୍ତି କରିଦବୁ। ଏଇଭଳିଆ ତାଙ୍କର କଥା ଚାଲିଲା। ହଁ। ସେ କହିଲେ ବା ମାନେ ଆସିଲା ମାନେ ଜଗନ୍ନାଥଙ୍କର ଭଣ୍ଡାର ଘର ଭର୍ତ୍ତି କରିଦେବୁ। ଦେଖିଲା ବେଳକୁ କିଛି ଟଙ୍କା ଟେ ଭାବିଲେନି କି ମୁଁ ଦାନ କରିବ ବୋଲି।
ହୁଁ।
ଏମିତି ଅ ତାଙ୍କୁ ତମେ କହୁଛ ସିଏ ଧନୀ ଲୋକ ଏତେ ଧନୀ ହେଇକି ଲାଭ କଣ ଯଦି ଠାକୁରଙ୍କ ପାଖରେ ଯଦି ତମେ ଟଙ୍କା ଟା ଦାନ କରିପାରୁନ। ତମେ ଧନୀ ହେଇକି ତମ ଧନୀକୁୁ ଧିକ୍। ବୁଝୁଚ ତ।
ହୁଁ ବୁଝୁଛି।
ଧନୀ ମନରୁ ହେବା ଦରକାର।
ହଁ ବୁଝିଲି ହଁ ଯାହାହଉ। ହୁଁ।
ଯାହା ହଉ କଣ ଖାଇ ପିଇକି ଆସୁନ ଖେଳିବା ତାଙ୍କ ପାଖରେ ଭଲ ବ୍ୟାଟ ଅଛି ନୂଆ ବ୍ୟାଟ ସାଉଁଳିଆ ବ୍ୟାଟ୍ ଟା ଦେଖା ଯାଉଛି ସେଥିରେ ଖେଳିବା।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
ହଁ ଆକୁ ଦେଖ ଦିଟା ବେଳେ ବି ମାନେ ଏମିତିଆ ପାଗ କେବେ ଦିଏନି। ଦେଖ କେତେ କୋହଲିଆ ପାଗ ଦେଇଛି କାହାରି ପାଇଁ ଆମରି ପାଇଁ ଦେଇଛି ନା ଆଉ। ଆମେ ଖେଳିବା ବୋଲି ସେଇଆ ଏତିକି ବଳେ ଯଦି ଖେଳିବାନି ଆଉ କେବେ ଖେଳିବା
କାଳିଆ ଆଉ
ହୁଁ ମୁଁ କହୁଛି ଏଇନା ଆସ ଗୋଟେ ଦିଟା ଖଣ୍ଡେ ମ୍ୟାଚ ପକେଇଦବା ଭଲ ଲାଗିବ ଖେଳିବା ନା କଣ କହୁଛ।
କହିବି
ହଉ ଆଉ ଖିଆପିଆ ସରିଲାଣି।
ହଁ।
ହୁଁ କଣ କଣ ରୋଷେଇ କଣ ହେଇଛି।
ଆଜି ଭାତ ଡାଲମା ଖଟା ଖିରି ଏମିତି ପାମ୍ପଡ।
ବାଆଁରେ ବା ପୁରା ସ୍ଵାଦିଷ୍ଟ ବ୍ୟଞ୍ଜନ।
ହୁଁ।
ଘରେ ରୋଷେଇ ହୋଇଥିଲା।
ହଁ।
ଆଉ ବଢିଆ ଆଉ କଣ ଭଲ ଖାଇବା ଖାଉଛ ଆଉ ପୁରା ହିତକର ଖାଇବା ଦେହ ହାତ ସୁସ୍ଥ ରହିବ ମନ ମନ ଶାନ୍ତ ରହିବ।
ହୁଁ କଣ କହ ହାଇ ପଢଡୁଛି ଟିକେ ଆଉ।
ଆଉ ଚାରଟାଳୀ ଯିବ।
ଚାଟ ଶାଳୀ ମାନେ।
ଚାଟ ଶାଳୀ ମାନେ ଟ୍ୟୁସନ।
ହଁ ଟିୟୁସନ୍। ହଁ ଚାଟଳ ଚାଟଶାଳୀ ରୁ ସାର୍ କହିଲେଣି ଯିବାକୁ ଆଉ।
ଯିବ ତାହାଲେ ନା।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
ଚାଟଶାଳୀ ନ ଯାଇଥିଲେ ଟିକେ ଖେଳିଥାନ୍ତେ ଟିକେ କଥା ହେଇଥାନ୍ତେ।
କଣ କରିବା ଚାଟ ଶାଳୀ ନ ଗଲେ ସାରେ ସେପଟୁ ପିଟିବେ ଯେଉଁ। ଭଲ ଲାଗିବ।
ମୁଁ କହିଲି ବାପାଙ୍କ ଠାରୁ ତିନି ହଜାର ଆଣିଲ।
ଆଉ କଣ ଦେବେ ଲାଗୁଛି।
ହୁଁ କଣ ଦେବେ ନାଗୁଜ କିି ଆଣି ସାରିଲେଣି ଆମକୁ ଏପଟେ କହୁନ। ଆକାଉଣ୍ଟ ଖୋଲିବା କଣ ଦରକାର ବାପାଙ୍କ ଠାରୁ ଆକାଉଣ୍ଟରୁ କ୍ୟାସ୍ ଆଣିଥିବ ପୁଣି।
କ୍ୟାସ୍ ବାପା କାହିଁ କ୍ୟାସ୍ ବାପା କ୍ୟାସ୍ ହି ରଖନ୍ତିନି।
ସେଇନାତ ବାହାନା ତ ଖାଲି ମତେ ମାରିବା ଆପଣଙ୍କର ଆଉ କଣ ଅଛି ଅଛି ଆଉ କ୍ୟାସ ଆଣିକି ଖର୍ଚ ମର୍ଚା କରିସାରିବନି ହଁ। କିଏ କହିବ। ଆପଣ ଯଦି କାନ୍ଦି ଥିବେ ଆମ ଆଗରେ ମିଥ୍ୟା କସମ ଖାଉଛନ୍ତି। ଆମେ ଆଉ କଣ କହିପାରିବୁ?
କାମ ଦୁଇ ଦିନ ହେବ ସରିଲା। ମୁ ପଇସା ପେମେଣ୍ଟ ସବୁ ଘର କାମ ପରେ ହୁଏ। ଆପଣ ଯେ, ଟିକେ ଜାଣି କଥା। ଆଉ ପେମେଣ୍ଟ ଗୋଟେ ସରିଛି କିଛି ହେଇନି କାମ ମୁଁ ସବୁ ମାଗିଦେବି ଖାଲି ପଇସା ଗୁଡା କଣ ଉଠି ଆସିଛି? ଖାଲି ଦରମା ବି ଆସି ନଥିବ। ଦରମା ଆସିବ କେତେ ଅଣ ତିରିଶ ଏକତିରିଶ ତାରିଖକୁ ଆସିବ।
ହଁ ତା ମାନେ ତମେ ଟ୍ୟୁସନ ଦରମା କିଛି ଦବନି?
ଦରମା ବା ଦିଆ ହେଲା ବା ମୋ ପଇସାରୁ।
ଆଉ ପୁଣି କହୁଛ ତା ମାନେ ସିଏ ସିଏ ତାହେଲେ ସେ ତାହେଲେ ପଚାରୁିହାନ୍ତି ଏତେ ପଇସ ବା ତୁ କୋଉଠୁ ଆଣିଲୁ କଣ କଲୁ?
ସେ ଜାଣିଛନ୍ତି ମୁଁ କଥା ହଉଛି ଖାଲି ମାନେ ମାନେ ମୁଁ ଖାଲି ଦିନ ସାରା ମୋବାଇଲ ଧରି ବସିଛି। କିଛିତ ଗୋଟେ କରୁଥିବି। ପାର୍ଟ ଟାଇମ୍ କିଏ ବି କିଛି ଗୋଟେ ଧନ୍ଦା କିଛି ଗୋଟେ ଏଡ଼ିଟିଂ କାମ କିଛି ବି ଗୋଟେ କାମ କରିଥିବି ନା,
ହଉ ତୁମେ ଏଡିଟିଂ ରୁ ପଇସା କମେଇ ଦଉଛ?
ହଁ ମୁଁ ଭିଡିଓ ଏଡିଟିଂ କରୁଛି। ଆମେ ଗୁଡ଼ ଏଡିଟର। ତମର ଯଦି କିଛି ଭିଡିଓ ତମ ଯଦି କିଛି ରିଲସ ଭିଡିଓ କୌଣସି କଣ୍ଟେଣ୍ଟ୍ରସ କୌଣସି ଡିଜିଟାଲ କାମ ପାଇଁ ହେଲେ ମତେ ସାହାଯ୍ୟ ନେଇପାରିବ।
ହଉ, ମୁଁ ଏଇ ଯୋଉ ଆମର ଗୋଟେ କାର୍ଟୁନ ଆସେ ଡୋରିମୋନ
ହଁ,
ହଁ ତ ସେଇଥିରେ ମୁଁ ତାର ଗୋଟେ ଭିଡିଓ ଅପଲୋଡ କରେଇ ମୋ ଚ୍ୟାନେଲରେ।
ହୁଁ, ହୁଁ।
ହଁ ତମର ଗୋଟେ ଚ୍ୟାନେଲ ଅଛି। ମୁଁ କହୁଛି ତାକୁ ଟିକେ ସେଇଥିରେ ଦେଖେଇକି କେମିତି କଣ ମାନେ ଭଲ ଲୋ ଭୋଗ ହେଲା କି ଭଲ ଭିଡିଓ ହେଲା ଟିକେ ମତେ ଟିକେ ଏଡିଟିଂ କରି ପଠେଇଲେ ମୁଁ ବି ଟିକେ ମାନେ ଖୁସି ହେଇ ରହନ୍ତି।
ହଉ ମୋତେ ତୁମେ ଭିଡ଼ିଓ ପଠାଅ ମୁଁ ତୁମକୁ କିଛିଟା ଏଡ଼ିଟିଂ କରିକି ଦେବି ତମକୁ ଭଲ ଲାଗିଲେ କହିବ।
ହଁ ତାହେଲେ ଅର୍ଥ ରାଶି କିଛିଟା କୁହନ୍ତୁ? କିଛିଟା ଅର୍ଥ ରାଶି କୁହନ୍ତୁ? ଯାହା ଫଳରେ ଆମେ ବି ସେତିକି ଅର୍ଥ
ପଅର୍ ଭିଡ଼ିଓ ମୁଁ ଦୁଇଶହ ଟଙ୍କା ନିଏ।
ଓ ଦୁଇଶହ ଟଙ୍କା। ମୁଁ କହୁଛି ମୋ ଭିଡିଓ କେତେ ଭିୟୁସ ଆସିସାରିଲା ପରେ ମୋର ଯାହା ଯେତିକି ପଇସା ଆସିଲା ବା ମୋର ଯେତିକି ଦରମା ଆସିଥିଲା ମୁଁ ତମକୁ ଦେଇଦଲେ ହବନି? ବୋନସ ବି ନବୁ।
ହୁଁ,
ନା ମୁଁ ଏମିତି କଥା ଠିକ କହୁନି ବୋନସ୍ ପୁଣି କିଏ ଦବ କହିଲୁ?
ବୋନସ ଆଉ ଅଛି ନା ଦଶହରା ବୋନସ, ଦିିବାଲି ବୋନସ
ସେମିତିଆ ଦେଖିଲେ ଏଟା ଗୋଟେ ଗୋଟେ ଲୋଭୀ ମାନ ଏମିତି କହନ୍ତି?
ନାଇଁ ଆମେ ନିଜ ସ୍ୱାର୍ଥ କାମ ପାଇଁ ସ୍ୱାର୍ଥ ପାଇଁ କରିବାକୁ ପଡ଼ିବ।
ଆଉ।
ପଇସା ଦରକାର ଅଛି ନା ତମର ସିନା
ଚିକୁ ବାବୁ କହୁଥିଲେ ଆପଣ କଣ ମୁଁ ଯେତେବେଳେ ଏକ୍ଜାମ ଦବାକୁ ଯାଇଥିଲି। ଆ ଆପଣ ମୋ କତିକି କଲ୍ କରୁଥିଲେ।
ହଁ ମୁଁ ସେଇ ଯୋଉ ଆମର ପଚାରିବାକୁ କଲ୍ କରିଥିଲି କି ଆଉ ଟେଷ୍ଟ ହେଲା କି ନାଇଁ କେତେ କଣ ରହିଲା ଉଁ
ଓହୋ ନାଇଁ ଚକୁୁଆ ବା ଆକ୍ଚୁଆଲି ମୋ ଫୋନ୍ ନେଇକି ତାଙ୍କର ଗେମ୍ ଚଲେଇଥିଲେ। ଜନ୍ମେଜୟ ବାବୁଙ୍କର ଯେତେ ବି ରିଚାର୍ଜ ସରିଯାଇଥିଲା, ତ ସିଏ ମୋ ଫୋନ୍ ରେ ଖେଳୁଥିଲେ। ଆଉ ଜନ୍ମେଜୟ ବାବୁ ତାଙ୍କ ଫୋନ୍ ରେ ଖେଳୁଥିଲେ। ମୁଁ ଆ ବାରମ୍ବାର କହିବା ସତ୍ତ୍ୱେ ମୋର ଖେଳିଆର ଜମା ଇଚ୍ଛା ନାହିଁ। ମୁଁ ଫ୍ରି ଫାୟାର୍ ଖେଳିଆକୁ ମତେ ଭଲ ଲାଗେନି। ତାଙ୍କୁ ବାରମ୍ବାର ବୁଝେଇଆ ସତ୍ତ୍ୱେ ସେଏ କହୁଚନ୍ତି ନାଇଁ ଆମେ ଫ୍ରି ଫାୟାର୍ ଖେଳିଆ।
ନାଁ ମୁଁ ଖେଳିବିନି, ମାନେ ଖେଳନି।
ସେଇ କଥା ମୋର ଜମା ସେତେରେ କିଛି ଇଚ୍ଛା ନାହିଁ, ଫ୍ରି ଫାୟାର୍ ଗୋଟେ କଣ ମାନେ ଗୋଟେ ଏଁ କଣ ଅନଲାଇନ୍ ଖେଳ। ସେଇ କଥା, ସେ ଖେଳ ଖେଳିଲେ କଣ ହବ କହିଲୁ ଆମକୁ କିଛି ମିଳୁଚି ନା ଆମର ମାନେ କିଛି ମାନେ ଫିଜିକାଲ୍ ହେଲ୍ଥ ବନୁଚି କି
ଆମ ମାନସିକ ଆମ ଶାରୀରିକ ରୁ କିଛି ଆମର ଶକ୍ତି ବଢୁନି। ଆଗ କାଳରେ ଭାଇ ଆମରି ସମୟରେ ଖେଳଥିଲା କଣ ଦୌଡା-ଦୌଡି ହେଲା ଡିଆଁ ଡେଇଁ ଏଇ ସବୁ ଯାକ ଖେଳୁଥଲା, ଆରେ ତମେ ଯଦି ବଡ ମାନେ ଖେଳ ପ୍ରତିଯୋଗିତା ଦେଖିବ ଯେମ୍ତି ଆମର ଅଲମ୍ପିକ୍ ହେଲା, ଏମିତି କିଛି ଡିଜିଟାଲ୍ ଖେଳ ନାହିଁ ସେଥରେ, ସିଥେରେ ଆମର ସବୁ ଯାକ ଆମର କଣ ଆମର ଫିଜିକାଲ୍ ଜିନିଷ ସବୁ ହୁଏ ସେଠି।
ହଁ-ହଁ।
ହଁ ତ ଆମର ତ ଖାଲି ଭାରତର ମାନେ ବୁଦ୍ଧି ପ୍ରମାତା ମାନେ ଏମିତି ଖାଲି ଚାହୁଁଚନ୍ତି କେମିତି ଆମେ ଖାଲି କ୍ରିକେଟ୍ ଖେଳୁ। ଯେମ୍ତିକିି କାଲି ଇଣ୍ଡିଆ ଆୟାରଲାଣ୍ଡ ର ମ୍ୟାଚ ହେଲା ତ ଇଣ୍ଡିଆ ହାରି ଯାଇଚି, ଆଉ କିନ୍ତୁ ଯେତକ ସବୁ ମୁମ୍ ମୁମ୍ବାଇ ଇଣ୍ଡିଆନ୍ସ୍ ଫ୍ୟାନ୍ ସବୁ ଅଛନ୍ତି ସେମାନେ ଖୁସି ହଉଚନ୍ତି କାହିଁକି କାରଣ ସେମାନଙ୍କ ର ଇଚ୍ଛାଟା ଥିଲା କଣ ସୁରିୟା କୁମାର କ୍ୟାପ୍ଟନ୍ସିରେ ଆମେ କେବେ ହାରିିନୁ
ନାଁ ଆକ୍ଚ୍ୟୁଲି ଯଦି ସ ସତ କଥା କହିଆକୁ ଯିବି, ମୁଁ ସେ ମ୍ୟାଚ୍ ଟାକୁ ଆ ମୁଁ ତ ସେ ମ୍ୟାଚ୍ ର ସ୍କୋରକାର୍ଡ଼ ଦେ ଖିଲି ତାପରେ ଆଉ ଗୋଟେ ରେକର୍ଡ ଲିଷ୍ଟ ପଢିଲି, ରେକର୍ଡ ଲିଷ୍ଟରେ ଲେଖା ହେଇଥିଲା କି ଦୁଇ ହଜାର ଚବିଶି ୱାର୍ଲ୍ଡ କପ୍ ପରେ ଇଣ୍ଡିଆର ଫାଷ୍ଟ ମ୍ୟାଚ୍ ହରାଇଥିଲା, ସେକେଣ୍ଡ ଟାଇମ୍ ହେଲା ଦୁଇ ହଜାର ଛ ଛବିଶ୍ ୱାଲ୍ଡ କପ୍ ପରେ ବି ଇଣ୍ଡିଆ ଫାଷ୍ଟ ଟାଇମ୍ ଫାଷ୍ଟ ମ୍ୟାଚ୍ ହାରିଚି।
ହୁଁ।
ତ ଏଇଟା ଗୋଟେ କୋ ଇନ୍ସିଡେନ୍ସ କଥା, କୋ ଇନ୍ସିଡେନ୍ସ କଥା ମାନିକି ରହିଯାଇଚି।
ଗୋଟେ ଟିମ୍ ଠାରୁ ହାରିଆ ଏଇଟା ଗୋଟେ ଲଜ୍ଜାଜନକ ଘଟଣା।
ଆଜ୍ଞା ଆକ୍ଚ୍ୟୁଲି କଥା ହଉଚି ନା ଆମ ସୂରିଆ ଭାଉ ଯଦି ଥାଆନ୍ତେ ବହୁତ୍ କିଛି କରିପାରିଥାନ୍ତେ, ସୂରିଆ ଭାଉ ତ ନାହାନ୍ତି।
ନ୍ତିନି ଶୁଣ ସୂରିଆ ଭାଉ କିଛି କରନ୍ତିନି, ଯାହା କରନ୍ତି
ସେଇ-ସେଇ ସୁରିଆ ଭାବୁ ଠିଆ ହେଲେ ପ୍ଲେୟାର୍ କାମ କରିବେ, ଯେଦି ସୂରିଆ ବାବୁ ନାହାନ୍ତି ଆଉ ସୂରିଆ ବାବୁଙ୍କ ରିପ୍ଲେସମେଣ୍ଟ ବି କେହି ନାହାନ୍ତି, ଆଉ ପ୍ଲେୟାର କାମ କରୁନାହାନ୍ତି ଆଉ ସବୁ ପୋଡିଗଲେଣି ପୋଡି ଖାଇଗଲେଣି।
ସେଦି ଛିଡ଼ା ହବା ପାଇଁ ଆସୁନି ମୁଁ କହୁଛି ତାଙ୍କର ଗୋଟେ ମୂର୍ତ୍ତିଟାକୁ ଆଣି ଛିଡା କରିଦିଅନ୍ତୁ।
ନା ମୂର୍ତ୍ତି ନାହିଁ ଜୀବିତ ଜୀବିତ ଲୋକଟା ଆସିକି ହବାକୁ ପଡିବ ଯଦି ତ ଲୋକ
ଓ ହଉ ମାନୁଛି। ସେ ଜଣେ ମାନେ ଏତେ ବଡ ୱାର୍ଲ୍ଡ କପ୍ ୱିନର ଥିଲେ ତାଙ୍କୁ ଆଜ୍ ଏ କ୍ୟାପ୍ଟେନ ହିସାବରେ ବି ରଖିଲେନି। ହଉ ଛାଡ ତାଙ୍କ କଥା କହିକିଛି ଲାଭ ନାହିଁ ହଁ ଆମେ ରହିଲୁ ଆଁ।
ଆ ହଉ ହଉ।